ହଁ ଭାଇ ନମସ୍କାର୍, କେମ୍ତି ଅଛନ୍ତି? ହଁ, ଭାଇ ନମସ୍କାର୍, କେମ୍ତି ଅଛନ୍ତି? ଆଜ୍ଞା ଆଜ୍ଞା, ଭଲ ଅଛି, ଆପଣ କେମ୍ତି ଅଛନ୍ତି?
ଆରେ ଭଲ ଅଛି ଆଉ, କ'ଣ କରୁଚ?
ଏବେ ଆଉ, ଆଉ ଆପଣ କ'ଣ କରୁଥିଲେ ଭାଇ?
ଆଚ୍ଛା
ଆଜ୍ଞା।
ତ ଆପଣଙ୍କୁ ଖେଳ ଦେଖିବାକୁ ପସନ୍ଦ୍ ନୁହେଁକି? କ୍ରିକେଟ୍ ଖେଳ।
ହାଲୋ, କାଲିର ଖେଳ ଦେଖିଥିଲେ? ହଁ, କାଲି ଖେଳ ଦେଖିଥିଲେ କି?
ହଁ, ତ ଆପଣ କର୍ମକ୍ଷେତ୍ରରେ ଚାକିରୀ ବି କରନ୍ତି। ଆଉ ପଢ଼ନ୍ତି ବି ବଧେ।
ଆଜ୍ଞା, ପଢ଼ନ୍ତି କି ଆପଣ? ଚାକିରୀ ବି କର କରନ୍ତି, କରୁଥିବେ ଆଉ ପଢୁଥିବେ ବି।
ହାଲୋ, ଏଟା ସମୟ ନିର୍ଦ୍ଧାରି କରିପାରନ୍ତି, ଭାଇ ଏଟା ସମୟଟା ନିର୍ଦ୍ଧାରିତ କରି ପାରନ୍ତି ନି, କରି ପାରନ୍ତି କି ନାହିଁ ଆପଣ? ସେ ସମୟ କେମ୍ତି କ'ଣ? ଚାକିରୀ କ୍ଷେତ୍ରରେ କେତେ ଇଏ କରିବେ, ତା'ପରେ ପଢ଼ା ପ୍ରତି କେତେ ସମୟ ଦେବେ? ସେ ଉପ୍ରେ କିଛି ଆପଣଙ୍କର ଅଭିଜ୍ଞତା କିଛି ଅଛି କେବେ?
ହଉ ହଣ ହ
ହ୍ୟାଲୋ ହଁ ମୁଁ କହୁଥିଲି କି ଚାକିର କର୍ମ କ୍ଷେତ୍ର। ମାନେ ଚାକିରୀ କ୍ଷେତ୍ର ପଢା ଉପରେ ଆପଣଙ୍କର ସମୟ ନିର୍ଦ୍ଧାରି ହଉଛି କି ନାଇଁ ବୋଲି ସେଇଟା କହୁଥିଲି ମୁଁ ଆପଣଙ୍କୁ ଆଜ୍ଞା।
ହଁ ନିଶ୍ଚ ନିଜ ବାହାର କରିପାରିବ। ନିଜେ ନିଜେ ବାହାରେ କରିପାରିବ ଚାକିରି ଚାକିରି ବାଟରେ ନିଜ ପାଇଁ ନିଜ ସମୟ ନି
ଓଃ ଆଜ୍ଞା ଆଜ୍ଞା ନାଇଁ ମାନେ ସେ ସମୟ ନିର୍ଦ୍ଧାରିତ କଲା ଟାଇମ ରେ ମାନେ କଲା ସମୟରେ ଆପଣଙ୍କୁ ଆପଣଙ୍କୁ ଯୋଉଟା ଆପଣ ଇଏ ପଢି ପଢାପଢି ସହିତ ଚାକିରି ସହିତ ସେଇଟା ଠିକ ଠାକ୍ ସମୟ ଦେଇ ପାରୁଥିବେ ଆପଣ କିନ୍ତୁ କିଛି ଇଏ ଜିନିଷ ଟା ଆସୁଛି କି ମାନେ? ମାନେ ବେଶୀ ଅଧିକ ସମୟ ହେଇଗଲା ମାନେ ଯୋଉ ଚାକିରୀ କ୍ଷେତ୍ରରେ ବି ବାହାରିକି ଆସିକି ଯୋଉ ଆମେ ଯୋଉ କହୁଛୁ ନାହିଁ ବିଗଡି ଯିବା ନହେଲେ ତ ଏମତି କିଛି ହଉଛି କି ଭାଇ ଆପଣଙ୍କର ମାନେ ସେମତି କିଛି ଲାଗୁଛି କି କାହିଁକି ନା? ଆପଣ ସେ ଜିନିଷଟା କହିଲେ ମୁଁ ବି ମୋର କର୍ମକ୍ଷେତ୍ର ଆଉ ପଢ଼ା କ୍ଷେତ୍ର ମାନେ ପଢ଼ାପଢ଼ି ଆଉ ଚାକିରୀ କ୍ଷେତ୍ର ବି ଉପଯୋଗ କରିପାରିବି ସେଇ ଉପରେ ମୁଁ ଆପଣଙ୍କୁ ପଚାରୁଥିଲି?
ନଁ ନା ସେ୍ପ ନହିଁ ଜବ୍ କରୁନୁ ଆପଣ ସକାଳୁ ବି ସମୟ ମିଳୁଛି ଆପଣଙ୍କ ଅଫିସ ଟାଇମ ଅଛି ସକାଳ ଦଶଟା ରୁ ଷ୍ଟାର୍ଟିଂ ଦଶାରୁ ନା।
ହଁ ହଁ ହଁ ହଁ ଆଜ୍ଞା ଆଜ୍ଞା।
ଦଶ ରୁ ମାକ୍ସିମମ୍ ପାଞ୍ଚଟା ପର୍ଯ୍ୟନ୍ତ ଜବ ଥିବ।
ଆ
କିନ୍ତୁ ଆପଣ ଚାହିଁଲେ ସକାଳ ଛଅଟା ସକାଳ ଛଅ ରୁ ଦଶ ଆପଣଙ୍କ ପାଖରେ ସମୟ ଅଛି।
ଆଜ୍ଞା
ଇଭିନିଂ ର ଛଅଟା ର ରାତି ଦଶଟା ପର୍ଯ୍ୟନ୍ତ ସମୟ ସେମିତି ତମକୁ ଆଠ ଘଣ୍ଟା ମିଳିବତ। ନର୍ମାଲି ଆପଣ ଗୋଟେ ପ୍ରିପେୟରସନ କରିଦଉନାହାନ୍ତି କିଛି ଅସୁବିଧା ନାହିଁ।
କଲ କାଲି ଗୋଟେ ଖେଳ ଦେଖୁଥିଲି କାଲି ବହୁତ ଭଲ ଲାଗିଲା ଭାଇ ଖେଳ ଟା ନାଇଁ କିି ମଜା ଲାଗିଲା କାଲି ଖେଳ ଟା।
ଆଜ୍ଞା ଆପଣ କୋଉଠି ଅଛନ୍ତି ଆପଣଙ୍କର ସାଉଣ୍ଡ ଟା ହଁ ହଁ କ୍ରିକେଟ ଟା ଭଲ ଲାଗେ କ୍ରିକେଟ ଟା ବହୁତ ଭଲ ଲାଗେ ସେ ସେଥିପାଇଁ ଖେଳଟାକୁ ବି ବହୁତ ମାନେ କାଲି ଉପଭୋଗ କଲିୁ କିନ୍ତୁ ଟିକେ ଦୁଃଖ ଦୁଃଖ ରହିଲା ଯେ କାଲି ଭାରତଟା ଜିତିଥିଲେ ବହୁତ ଭଲ ହେଇଥାନ୍ତା ଭାବୁଥିଲି ମୁଁ। ଆପଣ ଦେଖନ୍ତି ଖେଳ?
ହଁ ହାରିବ ଜିତିବାରେ ପ ଥାନ୍ତ।
ଆଜ୍ଞା ଆଜ୍ଞା ଆପଣଙ୍କର ଏଥିରେ ମତାମତ ଟା କଣ?
ହାରିବା ଜିତିବାରେ ଛ ନୁହଁ କି ଖେଳକୁ ଉପଭୋଗ କରିବା ହଉଛି ବଡ ଜିନିଷ।
ହୁଁ। କିନ୍ତୁ ଉପଭୋଗ ଟା ଟିକେ ଅତ୍ୟାଧିକ ହେଇଗଲେ ସେଇଟା ବହୁତ ହୁଁ। ବିଫଳଜନକ ହେଉଥାଏ।
ହଁ ସେ ।
ହଁ।
ଦିନ ପରେ ରାତି ଆସେ ରାତି ପରେ ଦିନ ଆସେ।
ଆଜ୍ଞା।
ଆପଣୁ । ସେଟ ଆମ କହିପାରିବାନି ଯେ କାହିଁକି ଦିନ ହେଲା କାହିଁକି ରାତି ହେଲାଣି? ତମକୁ ଦିନ ପସନ୍ଦ। ତ ରାତି ପରେ ତୁ ଦିନ ଆସିବ ନା।
ଆଜ୍ଞା ଆଜ୍ଞା।
ଏମତି ଖେଳରେ ହାର ଜିତି ଅଛି। ଜଣେ ହାରିବ ଜଣେ ଜିତିବ। କିନ୍ତୁ ଆମେ ସେ ଖେଳ ଦେଖିକି ଆମେ କେତେ ନିଜକୁ ଶିଖିପାରିଲାନ ଆମେ କଣ ଶିଖିପାରିଲେ? କଣ ଉପଭୋଗ କରିପାରଲେ? ସେଇଟା ବଡ କଥା। ତ କାହିଁକି ହେଲା ତାର କୋଉ ଗଟେ ଭୁଲ ରହିଲା। ଆପ ତାକୁ ବିଶ୍ଳେଷଣ କରିବେ? ତାଲେ ଆପଣ ବି ନିଜ ଜଣାେ ଏଇ ଭୁଲ କର ଆତ୍ମ ଭବିଷ୍ୟତରେ ସେଥିରେ ଜ ।
ସେ ଭୁଲ ଟାକୁ ଆପଣ ସୁଧାରନ୍ତୁ।
ଆଜ୍ଞା ଆଜ୍ଞା ହ ଆଜ୍ଞା। ହୁଁ ହଁ ହଁ ଜାଣିପାରିଲି ମୁଁ। ଜାଣିପାରିଲି ଯେମିତିକି ଆପଣ କହୁଛନ୍ତି।
ହଁ।
ଅନ୍ଧାର ପରେ ଆଲୁଆ ଆସେ ଆଲୁଆ ପରେ ହିଁ ଅନ୍ଧାର ହେଇଯାଏ। ସେମତି ସେଇଭଳି ଭଳି ବହୁତ ଭଲ ବାଖ୍ୟାଟା ଦେଲେ ଭାଇ। ଆଉ ଭଲ ହବ ଏଇ ଜିନିଷଟା ବି ଶିଖେଇଲେ। ସେ ଜିନିଷଟା ଆମେ କିନ୍ତୁ ଯୋଉ ଉତ୍ତେଜିତ ଅଧିକ ହଉଥାଉ ଉତ୍ତେଜିତ ଅଧିକ ହେଲେ ସେ ଯେଉଁ ଚିନ୍ତାଧାରା ଟିକେ ଅଧିକ ପଶେଇ ଆଜିକା ଏମିତି କଣ ପାଇଁ? ଖେଳିଲା ଇଏ କଣ ପାଇଁ କାହିଁକିନା ସେ ଭିତରେ ଭିତରେ ହିଁ ଆମେ ପଶିଯାଉ ନା। ତ ସେ ସେ ସେଥିରେ ହିଁ ଆମର ଯଉ ସମୟଟା ରହୁଛି ସମୟ ନଷ୍ଟ କ କରିବା ସହିତ ବାହାର ସମୟ ବି ହରଇ ଦଉଛୁ ତ ସେ ସେ ଭିତରେ ବି ଆମେ ଆଜ୍ଞା ଆଜ୍ଞା ସେଇ ଭିତରେ ହିଁ ଆମେ ଏମିତି ମଜି ଯାଉଛୁ। ଯେ ଖେଳ ଉପରେ ହିଁ ଆମ ବହୁତ ଅତ୍ୟଧିକ। ପାରିଶ୍ରମିକ ଏଇ ଜିନିଷ ଟା ଆମେ ଭୁଲି ଯାଉଛୁ। କୋଉ ସମୟରେ କୋଉ ଜିନିଷ କରିବା କଥା। ସେଇଟା ଟିକେ ସମୟ ନିର୍ଦ୍ଧାରିତ କଲେ ଆମେ ବି ଦୈନନ୍ଦିନ ଜୀବନରେ । ବହୁତ ଭଲ ଇଏରେ ରହିପାରିବା ଇଏ କରିପାରିବା ନା କଣ କହୁଛନ୍ତି ଭାଇ? ହୁଁ ହଁ ଭାଇ ଆଉ ହୁଁ। ଆଉ ଆପଣଙ୍କ ଇଏ ଆପଣଙ୍କ ସେପଟେ ପାଗ କେମିତି ଅଛି ଭାଇ କି ବର୍ତ୍ତମାନ?
ଖରା
ଆପଣଙ୍କୁ ସେପଟେ ପାଗ କେମିତି ଅଛି କହୁଥିଲି।
ହଁ ଖରା ହେଇଛି ଏବେ ଟିକେ ଆପଣଙ୍କ ଆଡେ?
ହଁ ହଁ ନାଇଁ କାଲି ପହର ଦିନ ଭିତରେ ବର୍ଷା ହେଇଥିଲା କି ଭାଇ?
ହଁ ବର୍ଷା ହେଇଥିଲା।
ଆଜ୍ଞା ବର୍ଷା ଏଥିରେ ଏପଟ ବି ଏମତି ବର୍ଷା ପାଗ ଏବେ ତ ଗ୍ରୀଷ୍ମ ଋତୁ ସରିଲା ବର୍ତ୍ତମାନ ବର୍ଷା ଋତୁ ଆସୁଛି। ବର୍ଷା ଋତୁ ଆଗକୁ ବି ଆମ ରଥଯାତ୍ରା ବି ଅଛି ରଥଯାତ୍ରା ବିଷୟରେ କିଛି କଣ କହିବେ କି? ରଥଯାତ୍ରା ପିଛରେ
ର ତ ଏ ବିଷୟରେ ଆପଣ ଜାଣିଥିଲେ ରଥ ତିଆରି ଚାଲିଛି।
ଆଜ୍ଞା ଆଜ୍ଞା। ହଁ।
ସେଟ ଓଡିଆଙ୍କର ପର୍ବ ଭାରେ ଚଳେ ତେଣୁ ସାରା ବିଶ୍ୱ ଯାକ ମାନୁଛି ଯୋଉ ରାଜ୍ୟ ମୁଁ ମାନୁଛି ଆପଣ ଦେଖିବେ ଆପଣଙ୍କ ରାତିରେ ସେ ଆପଣଙ୍କ ପାଖରେ।
ଆଜ୍ଞା ଆଜ୍ଞା।
ପ୍ରଥମେ ତ ଆମେ ତାଙ୍କ ପୁନ୍ୟ କରିଛୁ ବୋଲି ସେ ପାଖରେ ଅଛି। ସେ ଜଣେ ଏମିତି ଠାକୁର ରଥଯାତ୍ରା ପ୍ରକୃତରେ ସମସ୍ତେ ଠାକୁରଙ୍କ ପାଖକୁ ଯାଆନ୍ତି କିନ୍ତୁ ସିଏ ଭକ୍ତଙ୍କ ପାଖକୁ ଆସନ୍ତି।
ଆଜ୍ଞା ଆଜ୍ଞା ହଁ।
ରଥଯାତ୍ରା ଟା ଭଲ ଲଗେ ଠାକୁରଙ୍କ ଟାଇମ୍ ରେ। ତାଙ୍କୁ ଟିକେ ଛୁଇଁ ଦେଲେ ଆତ୍ମା ତୃପ୍ତି ହେଇଯାଏ
ହଁ ହଁ। ଠିକ୍ କହିଲେ ଠିକ୍ କହିଲେ ଭାଇ ସେତ ତୁତ ବହୁତ୍ ତୁପ୍ତତିପ୍। ହଁ ସେଇଟା ସେଇ ଜିନିଷଟା ତ ବହୁତ୍ ଉତ୍ତେଜିତ ହୁଏ ଆମେ
କୁହନ୍ତୁ ନାଁ ଭାଇ ଏବେ ଯୋଉ ଅ ହଁ ଆଜ୍ଞା।
ଆପଣ ଅନେକ ଆପଣ ଅନେକ ଠାକୁରଙ୍କୁ ଦେଖିଛନ୍ତି
ଆଜ୍ଞା କିନ୍ତୁ ସେଇଟା ଆମର ତ୍ରିକାଳ ଦର୍ଶି। ଜିଅନ୍ତା ଠାକୁର ଯେ ସ ଶ୍ରୀ ଜଗନ୍ନାଥ। ଥ କାଳିଆ ଠାକୁର ତାଙ୍କେ ପୁରା ଜଅନ୍ତା ଠା ତ ଆମକୁ ବହୁତ୍ ଗର୍ବ ଅନୁଭୂତି ଗର୍ବ ଅନୁଭବ ଲାଗୁଛି ଯେ ସେ ଆମର ଓଡ଼ିଶା ଓଡିଶା ପାଦ ଭୂମିରେ ସେ ପୁରୀ ଧାମରେ ଅଛନ୍ତି ଆଉ ଏ ତ ବହୁତ୍ ଖୁସି ବି ଏହା ଲାଗୁଛି ଯେ ଆମର ଦେଶରେ ଚାରି ଧାମ ଭିତରୁ ଆମର ଗୋଟେ ଧାମ ଆମର ପୁରୀ ଜଗନ୍ନାଥ ମନ୍ଦିର ବି ଆସୁଛି ସେଟା ଆମୁକୁ ଆମର ଓଡ଼ିଶା ବାସୀକୁ ବହୁତ୍ ଗର୍ବ ଅନୁଭୂତ କରୁଥିବେ। ନାଁ କଣ କହୁଛନ୍ତି ଆପଣ ହୁଁ ସେଇଟା ବହୁତ୍ ହୁଁ ଆଜ୍ଞା ସେଇଟା ବହୁତ୍ ଖୁସି ବି ଲାଗୁଛି ତାପରେ ଆମକୁ ଏ ଏମିତି ଗର୍ବ ଅନୁଭୂତି ଲାଗୁଛି ଯେ ଯେ ଆମେ ଏଇ ଧରା ଧର୍ମରେ ମାନେ ଓଡ଼ିଶା ଫୋଡ଼ିଶା ଆମେ ଜନ୍ମ ହୋଇ କି ବହୁତ୍ ଗର୍ବ ଅନୁଭବ କରୁଛୁ ନା କଣ ଭାଇ?
ହଁ।
ଭାଇ ଆପଣଙ୍କ ଭଏସ ଟା ଟିକେ ହାଲୋ।
ନାଇଁ ତ ଠିକ୍ ଅଛି ହଁ ହାଲୋ।
ଆଜ୍ଞା ଆଜ୍ଞା ହାଲୋ। ଆପଣଙ୍କୁ ଟିକେ ଭଏସ୍ ଟା ଟିକେ ବ୍ରେକ୍ ହଉଛି ଭାଇ। ହଁ ହଁ ଟିକେ ଏବେ ଶୁବିଲା ଭାଇ।
ନାଁ ବ୍ରେକ ନୁହଁ।
ଆଜ୍ଞା।
ହଁ ହଁ। ର ରଥଯାତ୍ରା ସମୟରେ କଣ ହଉଚିନା ଯୋ। ରଥଯାତ୍ରା ସମୟରେ।
ଆଜ୍ଞା ଆଜ୍ଞା।
ହାଲୋ।
ହଁ ଭାଇ ହାଲୋ ରୁହନ୍ତୁ ମୁଁ ଇଏ କରୁଛି ନହେଲେ ଭାଇ ଧନ୍ୟବାଦ। କଥା ହେ କି ଆପଣଙ୍କ ସହିତ ବହୁତ୍ ଭଲ ଲାଗିଲା ଆଜ୍ଞା।